ହ୍ୟାଲୋ। କଣ କରୁଥିଲ ଆଜି।
ଏଇଠି ଛାତ ଉପରେ ବସିଛି ଆଉ ବର୍ଷା ତ ଟିପ ଟିପ ଚାଲିଛି।
ଦେହଭଲ ନାଇଁ।
ନାଇଁ ସେମିତି ଆଉ।
ହଉ।
ମାନେ ଦିନ ସାରା କେମିତି ଉଠିନି ବାରଟାରେ ଶୋଇିଲି ଯେ ଉଠିଲି ଚାରିଟା ପଚାଶ ପାଞ୍ଚଟା ପାଖାପାଖି।
ଆଜି ତ ବର୍ଷ ଦିନ ସାରା ଏମିତି ଲଗେଇଛି ଟଟିପିଟିପି।
ହଁ ବା।
ଦିନ ସାରା।
ଆଉ ସ୍ନାନ ପୂର୍ଣ୍ମୀରେ କୁଆଡେ ବୁଲାବୁଲି କରିବାକୁ ଯାଇନ।
ମୁଁ ଯାଇନି କୁଆଡେ ହୁଁ।
ମୁଁ ବି କୁଆଡେ ଯାଇନି ଏଇ ଛାତ ଉପରେ ଖାଲି ଆମର ଦେଖାଉଛି ଜଗନ୍ନାଥଙ୍କ ମନ୍ଦିର ନା।
ହଁ ମୁଁ ଏଇଦିନ କାଲି ଯାଇଥିଲି ଜଗନ୍ନାଥ ମନ୍ଦିର ଏଇ ପାଖରେ ତ
ଏ ଦେଖାଯାଉଛ ମୁଁ ଠିଆ ହେଇକି ଛାତ ଉପରେ ଦେଖୁଥି
ଆମେ ଯାଇଥିଲୁ ଏଠି ଆମ ଏଇ ପଡିଶାର ଉପରେ ଜଣେ ରହୁଛନ୍ତି ଯାଇଥିଲୁ ସାଙ୍ଗ ହେଇକି ଦିଜଣ ଯାକ ଯାଇଥିଲୁ ଜଗନ୍ନାଥ ମନ୍ଦିର।
ହୁଁ କହିଲେ ପାଣି ଆଣିକି ବା ଦେହରେ ଟିକେ ଛିଞ୍ଚୁ ଅନ୍ତି
କଣ କହିଲ
ଏ ଯଉ ଗାଧୁଆ ପାଣି ଠାକୁରଙ୍କର
କାଇଁ ମା ଆମେ ତ କିଛି ଗଲୁ ନି
କହନ୍ତି ହେ ଗାଧୁଆ ପାଣି ଟିକେ ଆଣି ଦେହରେ ଛିଞ୍ଚି ହେଲେ ଭଲ।
ହଁ ଭଲ ଯେ ମୁଁ ତାଲେ ଜାଣିନି।
ଆମ ଶଶୁର ଆଣିଥିଲେ
ଆଣିଥିଲେ
ହଁ ଆଣିକି ମୋ ଉପରେ ଛିଞ୍ଚିଥିଲେ
ହଁ ସେମାନେ ଜାଣିଛିନ୍ତି ଆମେ କଣ ଜାଣିଛି ମୁଁ ତ ଜାଣିନଥିଲି।
ଆ ଯେ ବଡ ଲୋକ ନା
ହଁ ପରା।
ସେଏ ସବୁ ଜାଣିଛନ୍ତି। ସେଦିନ ବହୁତୁ ଲୋକ ଏଇ ଜଗନ୍ନାଥ ମନ୍ଦିର ଏଇ ପାଖରେ ଯେ ବହୁତୁ ଗହଳିଆ ଥିଲା।
ହୁଁ ତମେ ଧଉଳି ବୁଲି ଯାଇଥିଲ ନା ମଝିରେ ଡିପି ଦେଇଛ ମୁଁ ଦେଖୁଥିଲି।
ହଁ ହଁ ଧଉଳି ଯାଇଥିଲି।
ହୁଁ କେବେ ଯାଇ
ହଁ ଏ ଯାଇଥିଲୁ ଦି ତିନି ବର୍ଷ ତଳେ।
ହେଟା ସତରେ ମୁଁ ଗଲେ ଆରାମ ଲାଗେ ସେ ଜାଗା ଟା ଶାନ୍ତି ଲାଗେ।
ବହୁତ୍ ହଁ।
କାରଣ ଏଇ କୁହନ୍ତିନି ଧଉଳି ଶାନ୍ତି ସ୍ତୂପ ସେଇଭଳିଆ ଟା ନାଁ ଯେମିତି ସିଏ ବି ସେମିତି।
ସେଟା ବଢିଆ ଜାଗାଟା।
ହୁଁ।
ଫଟୋ ବି ଉଠେଇବାକୁ ବହୁତି ଇଏ ନାଇଁ।
ହଁ ଫଟୋ ଉଠେଆକୁ ହେଠି କ୍ୟାମେରାରେ ବି ଫଟୋ ଉଠେଇକି ସାଙ୍ଗେ ସାଙ୍ଗେ ବାହାର କରିକି ଦଉଛନ୍ତି।
ସାଙ୍ଗେ ସାଙ୍ଗେ ଦଉଛନ୍ତି ବା ହଁ। କେତେ କୁଆଡୁ ଲୋକ ଆସୁଛନ୍ତି।
ହଁ ବା ମୁଁ ସବୁଆଡେ ଗଲିଣି ସେଇଠିକି ଭୁବନେଶ୍ୱର ଯାଇନି। ନହେଲେ ଭୁବନେଶ୍ୱରର ଉଦୟଗିରି, ଖଣ୍ଡଗିରି
ଆ ଧଉଳି, ଧଉଳି ଆସି ନ। ଆସ କେତେବେଳେ ଧଉଳି ଯିବ ଏଇଠୁ।
ହଁ ଯିବି ଯିବି ଧଉଳି ଯିବି ନିଶ୍ଚୟ ଥରେ ଯିବି।
ଆବଢିଆ ଜାଗା ଟା।
ହୁଁ।
କେତେ କୁଆଡୁ ଲୋକ ଆସୁଛନ୍ତି ବାହାରୁ।
ହୁଁ।
ହୁଁ ଭଲ ବଢିଆ। ଆ ନନ୍ଦନ୍ ହଁ ତାଜମହଲ୍ ଲାଗେ ଦିଶୁଚିବା।
ହୁଁ।
ଆ ନନ୍ଦନକାନ ଯାଇଥିଲ?
ହଁ ନନ୍ଦନକାନନ୍ ଦିଥର ଯାଇଛି।
ଓହୋ ମୁଁ ଗଲିଣି ଚାରି ପାଞ୍ଚ ଥର ଯେ ଆଉ ଇଚ୍ଛା ଲାଉନି ଯିବାକୁ ସିଆଡେ।
କଣ ଗୋଟେ ସବୁବେଳେ ଯିବ ପଶୁ ପକ୍ଷୀଙ୍କୁ ଦେଖି କହିଲ?
ହଁ ସେଇ କଥା କହିଲେ ଆଉ କୁଆଡେ ହେଲେ ଯିବ।
ତାପରେ ଭିତରେ ଚାଲି ଚାଲି ଇଆଡେ ପାଦ କଣ ହେଇଯିବ। ଏଇଠୁ ଏଇଠୁ ଏଇଠିକି ଯା। ହାତୀ ହିଆଡେ କୋଉ ଭିତରେ ଦେଖୁନ ରହୁଛି। ହାତୀ ପାଖକୁ ଦେଖିଆକୁ କେତେ ବାଟ ପୁଣି ଯିବା।
କେତେବେଳେ ସିଏ କୁଆଡ଼େ ରହୁଛି।
ହଁ ହେରା କେତେ କେତେ ବାଟ ଯୋଉ ବୁଲି ଭିତରେ ଭିତରେ
ନ ନଅ ଦଶ କିଲମିଟର ତଥାପି ବୁଲାହଉଥିବ।
ହଁ ମ ଚାଲି ଚାଲିକି ଗୋଡ ହାତ କଣ ହେଇଯାଉଛି। ଯାଇଥିଲୁ ଆମେ, ଯାଇ ମୋ ଶ୍ୱଶୁର ଆସିଥିଲେ ଆମେ ଯାଇଥିଲୁ ଆମ ଝିଅ ମୁଁ। ଆଉ ପୁଅ, ସିଏ କହିଲା ମୁଁ ଦେଖିନି ତ ଆ ଚାଲ ଯିବା। ହଁ ସେଠି ଖରା ହେଉଥଲା ସେ ଟାଇମରେ କହିଲେ ମୁଁ ଯାଇନି ଆଉ ଚାଲ।
ଖରା ଦିନ କୁ ନନ୍ଦନକାନ ନୁହଁ। କାରଣ ଖରାରେ କିଏ ବୁଲି ବୁଲି ଚାରିଆଡେ ବୁଲିବ? ଚାଲି ଚାଲି। ଆଉ ମୁଣ୍ଡ ହାଣ୍ଡିଆ ଫାଟିଯିବ ସେଇଟି ଯୋଉ ଗଛ ବୁର୍ଛ ବେଶୀ ନାହିଁ।
ହଁ ବା ଏଇ ଖଣ୍ଡଗିରି ପାହାଡ ପଟେ ଯିବ ହେଲେ ଖଣ୍ଡଗିରି ପାହାଡ଼ ଯାଇଛ ପରା କେତେବେଳେ?
ହଁ ଖଣ୍ଡଗିରି ଯାଇଛି। ଖଣ୍ଡଗିରି ପାହାଡଠୁ ଅନେଇଲେ ଦେଖାଯାଉନି ଧଉଳିଟା ଦୂରରୁ?
ହଁ।
ଦିଶୁଛି ତ।
ହଁ ବା, ଏଇ ଖଣ୍ଡଗିରି ପାହାଡର ଏଇ ଏପଟେ ଉଦୟଗିରି କି ଏଇ ଉଦୟଗିରି। ଏପଟେ ବି ଉଠେଇଲେ ବଢିଆ ଫଟୋ ଆସୁଛି।
ହୁଁ, ନାଇଁ ଏଇ ବାହାଘର ପରେ ଯାଇନି କେ କେତେବେଳେ ଗଲେ ହବ। ବାହାଘର ପୂର୍ବରୁ ଏରା ସବୁ ଭୂବନେଶ୍ୱରର ସବୁ ଜାଗା ମୁଁ ବୁଲାବୁଲି କରିଥିଲି।
ଓହୋ ତମ ବାବୁ ତ ସେ ରହିଲେ ବାହାରେ ଆଉ।
ସେଇଆ ପରା। ଆଉ ଯେତେବେଳେ ଛୁଟି ଆସିଲେ ଏ ଦଶ ପନ୍ଦର ଦିନ ଆଉ କେତେ? ତାପରେ ସେ ଯେହେତୁ ବାହାରୁ ଆସୁଛନ୍ତି ଛୁଟି କାଟ ସିଏ ଆଉ ବାହାରେ ବୁଲାବୁଲି କରିବାକୁ ତାଙ୍କ ମନ ହବ କି ଗାଁରେ ସାଙ୍ଗସାଥି
ହଁ ସେଇ କଥା।
ସିଏ ମତେ କହିବେନି ଚାକିରି କରୁ ଏମିତି ଖାଉଥିବେ, ସେମିତି ଖାଉଥିବ ସିଏ ଆସିଲାମାନେ କହିବେ ଡେଲି ମୋ ପାଇଁ ପଖାଳ ପୋଡାପୋଡ଼ି, ସେକାସେକି, ଭଜାଭଜି ଏଗୁଡ଼ା କରେ। ବେଷର ଭଜା ଏଗୁଡା
କହିବେ?
ହଁ ତାଙ୍କୁ ସେମତି ଆଇଁଷ କି ମସଲା ମସଲି ତରକାରୀ ଉଁ
ଆରେ ସେ ବାହାରେ ବା ରହି ରହିକା ସେରା ଖାଇଗଲେଣି ଆଉ ଭଲ ଲାଗୁନି
ସେ ବା ମେସରେ ଚିକେନ ବାଲା ମଟନ ମଟନ୍ ନହେଲେ ଭା ଆଛ, ମାଛ, ଅଣ୍ଡା ଏରା ତ ସବୁ ହୋଉଚି। ଆଉ ତ ସେଇଗୁଡା ଘରେ ଆଉ କଣ ରଙ୍କ ଲାଗିବ କି
ଆଉ ଘରେ ଆସିଲେ ଯାହେଲେ ପଖାଲ ଟିକେ ଆଉ ଯାହା ପୋଡାପୋଡି ଯେଇଟୁ ଚୁଲି ଥିଲେ ସିନା ପୋଡା ପୋଡି କରିବ। ଗ୍ୟାସ ଧିଏରେ କଣ ପଡିଲେ ବି ଏତେ ଟେଷ୍ଟ ଲାଗୁନିଁ?
ମୋ ଆଈ କିି ଦେଇଦୋଉଚି ମୋ ଆଈ ପୋଡିକି ଆଣି ଦୋଉଚି।
ଓହୋ ହଁ ତାଙ୍କର ଚୁଲି ଥିଲେ ହବ।
ତାଙ୍କର ଚୁଲି ଅଛି ନା
ଚୁଲି ରେ ଆଳୁ ପୋଡା ଟା ବହୁତ ହି ଆଳୁ ପୋଡା କଣ ବାଇଗଣ ପୋଡା କଣ ବଢିଆ ଲାଗିବ।
ଖାଲି ଦର ପୋଡା କରି ଖାଇଦେବ ଭାତ ବାସ୍ନା ହବ ଯେ।
ହଁ ହଁ। ଏଇ ଆଳୁ ପଡା ନା ବହୁତ ବଢିଆ ଲାଗିବ ଆଉ ଚୁଲିରେ ପଡିଲେ ଭାତରେ ଖାଇବାକୁ। ମୁଁ ତ ଖାଲି ରେ ବି, ଆଳୁ ପୋଡ଼ିଲେ ଟାଇମ୍ ରେ ମୁଁ ଖାଲିରେ ହିଁ ଖାଇଦିଏ। ସେଇଠୁ ବଢିଆ ଲାଗେ ଆମର ତ
ଆଉ ଯଦି ତାତି ଥିବ ଆଳୁ ତାତି ଥିବା ଆଳୁ ପୋଡ଼ାଟା ଭାତ ଖାଇବ ବଢିଆ ଲାଗିବ ଆହୁରି।
ବଢିଆ ଲାଗିବ ଆଳୁ ପୋଡାରେ ମୁଁ ଆଉ କେତେ ବର୍ଷ ହେଲା ଖାଇନି ଆଳୁ ପୋଡା।
ଏ ବାହା ରହିଲେ କଣ ଖାଇବାକୁ ଗଲେ ହେରା ସାତ ସପ୍ନ ବାହାରାରୁ ଗଲା ତାପରେ ଏଠି ମତେ ଲାଗୁଚି ସା ତ ସପ୍ନ ଏଠି ପୋଡା ପୋଡିଟା କି ନା ଆମ ଘର ଏଠି ନୁହଁ ଆମର ଡେଲି ଆମ ଘର ଠି ଆମେ ତ ଦା ନୁହଁ ଆମର ଗ୍ୟାସ୍ ଅଛି ହିଟର ଅଛି ସବୁ ଅଛି କିନ୍ତୁ ଦଦା ନୁହଁ ପା ଟି କରିବେ। କହିବ କଲେ ଲାଗେ ସିଏ କହିଲେ ଲାଗ କହିବା କଥା ନାଇଁ ଗ୍ୟାସ ରେ କର ଚୁଲି ରେ କରନି ସେ କହିବେ ଚୁଲି ରୋଷେଇ କର ଚୁଲି ରୋଷେଇ ଟା ମିଠା ଲାଗୁଚି।
ହଁ ସତରେ ସବୁୁ ତ ଯେତେ ଗ୍ୟାସ କଣ ହିଟର କଣ ସବୁ ଚୁଲି ରୋଷେଇ ଠୁ ପୁରା ଆଉ ହେବନି ନାଇଁ କି
ଆମର ଖାଲି ହାତ ଭାତଟା ହୋଉଚି ହିଟର ରେ ନହେଲେ ତରକାରୀ ପତ୍ର ସବୁ ଚୁଲିରେ। ଆଉ ପୋଡା ପୋଡି ହେକା ଚୁଲିରେ ଆଉ ସବୁ ଚୁଲିରେ। ରାତି ବେଳ ଟା କେବଳ ରାତି ଟା କେବଳ ଗ୍ୟାସରେ ହୋଉଚି।
କିନ୍ତୁ ମାଜା ମାଜି କରିବା ଟିକେ ଇଏ ନହେଲେ ଚୁଲି ରୋଷେଇ ଟା ଭଲ।
ଏ ତାଙ୍କେ ମାନେ ସବୁବେଳେ କରିଗଲେଣି ନା ତାଙ୍କ ମାନଙ୍କୁ ଆମ ଲାଗେ କି ଆମେ ମାନେ
ରୁଟି କରିବ ଚୁଲିରେ ଶଖିବା ବଢିଆ ଲାଗିବ।
ହଁ ଏଇ ଗ୍ୟାସ ରେ ବାଗ ଲାଗୁନି ଖାଲି ଖାଇବା କଥା ବୋଲି ଖାଇବା କଥା ହଁ ମୁଁ ଏଇଠି ଯୋଉ ଗ୍ୟାସ ରେ କରୁଚି ନିଆଁରେ ସେକୁନି
କୋଥିରେ କଣ କରୁଚ?
ହେଇ ତାୱାର ଏ ହେମିତି ଚାପି ଚାପି ଫୁଲିଗଲା ଖୁଣି ବାହାର କରୁଛି।
ଓହୋ ପୁର
ଆଉ ଆଞା ଆସରେ କିଏ ନିଆର ସେ କି ଭରା ରୋଗ ହବନି ଖାଇଲେ। ଡେଲି ଖାଇଲେ ରୋଗ ହବନି ହଁ ଗୋଟେ ଚୁଲି ଗୋଟେ ପ୍ରକାର
ଚୁଲିରେ ହଁ ସିଏ ଆଉ ଭଲ।
ଆଉ ଚୁଲିରେ ହେଇ ନିଆଁ ଟା କଣ ଆମ ପ୍ରାକୃତିକ ନିଆଁ।
ଆଉ ଏଇଥିରେ ହଁ ଠିକ୍ କଥା। ମୁଁ ତ ଥ ଥ ସେକି ଦଉଛି।
ହଁ।
ଆଉ ଯେତେବେଳେ ମେଞ୍ଚ ହବ କେତେ ଇଏ କରିବ ଆଉ କବଡ ର ଇଏ କରିବ
ହଁ ଏଇଟା ବି ସତ କଥା ଅଳ୍ପ ବୋଲି ଏମିତି ହେଇଯିବ କିନ୍ତୁ ଅଧିକ ହେଲେ
ତିନି ଚାରିପଟ ପକେଇଦେଲା ସେକିଦଲା ଶୀଘ୍ର ହେଇଯିବ ଏଥର କଣ ଆଠ ଦଶ ଯୋଉଟାକି ଦଶ ବାରପଟ ହେଲେ ତମେ ତାଉରେ ଏମିତି ବୁଲେଇ ବୁଲେଇ କରିବ। ଆଉ ଏମିତି ତ ସେ ହେବା କୋଡିଏ ବାଇଶି ଗୋଟ କର ବେଳକୁ ତ ମାନେ କେତେ ଆ ମ ବିରକ୍ତ ଲାଗୁଛି।
ହଁ ବା।
ଚେତି ଲାଗି ମୁଁ ଆଡେ ସେକିଦିଏ ମୋ ପୁଅ ଚିଡିବ କୋଉ ନାଇଁ ନାଇଁ
ଆମ ଘରଟି ଏଇଠି ଆମ ଘରଟିି ଦେଖ ଆମର ଚାଳିଶ ଫଟ ପଚାଶ ଫଟ ହବ ଆମର କିଏ ବସିକି ଏ ଚୁଲିରେ ହଉ କିି ଚୁଲିରେ କଲା ଦିନ ବି ଚୁଲିରେ ସୋ ହବ ଯଉ ଦିନ ଗ୍ୟ ସେରା ହଉଚି ଗ୍ୟାସ ରେ ସେକ ହବ କାରଣ ତାୱରେ ବସି ଚାଳିଶ ପଟ କଲା ରାତି ବାର
ସେ ଗୋଟେ ହେଇଯ ତାପରେ କିଏ ଏତେ ବୁଲେେଇକ ଏତେ ହେଇ କର ରାତି ପାଇ ଯିବ ସତ
ତାପରେ ମୋ ଡେଣାଙ୍କ କହିଇଯାଉଛି ମୁଁନାହାତି କରିଦଉଛି ଆଠଟ ପଟ ହେଲା ଆିକ ମୋତେ ଘଣ୍ଟା ଟେ ଲାଗୁଛି।
ହଁ ଲାଗିବ ତ ତାପରେ ଚୁଲିରେ ରୁଟି ସେକାଟା ବହୁତ ବଢିଆ ଲାଗିବ।
ଖାଉ
ତମେ ଖାଲି ଚୁଲିରେ ଭାତ ଡାମା ଟିକେ କର ଭଜା ଟିକେ କେତେ ଟେଷ୍ଟ ଦେଖିବ।
ଅନା ଡାଲିା ନୁହଁ ମୁଗ ଡାଲି ହଉ କି ହରଡ଼ ଡାଲି ହଉ ଗ୍ୟାସ ରେ କଲେ ବାସ୍ନା ଅଲଗ ଚୁଲିରେ କଲେ
ଚୁଲ ହଁ ଚୁଲି ଗଲେ ଅଲଗା ସେମିତି କହିଲେ କଣ ହବ? ଆମେ ଏବେ ଗ୍ୟାସ ରେ କରୁଛୁ ଯେତେବେଳେ ଗଲେ ଆମର ଚୁଲିଟା ବି ଅଛି।
ଆମର ବି ଏଠି ଚୁଲି ଦିଇଟା ଅଛି ବଡ ବଡ଼ ଚୁଲି। ଆମର ସିନା ଲଗନୁ ଚୁଲି ନହେଲେ ଚୁଲି ଅଛି।
ସେ କାଠରେ ଯେ ଆଣିଲେ ହବ।
କାଠ ଟିକେ ଦେଖ କାଠ କିଣିକି ଆଣା ହଉଛି କିଣିକି ଆଣାହଉଥିଲା ଆଗରୁ ଏବେ ବି ବାରିପଟେ ହରକା କାଠ କିଣିକି ଆଣିକି ଥୁଆ ହେଇଛି କିନ୍ତୁ ଚୁଲିରେ କଲେ ହବନା ଆଉ ଚୁଲିରେ ମୁଁ କରିବିନି।
ନା ନାଇଁ ଚୁଲିରେ କରିବେ।
ହଁ ସିଏ କରିବେ ଚୁଲିରେ କରିବେ ହାଣ୍ଡି ଫାଣ୍ଡି ମାଜା ମାଜି କରି ସବୁ କରିବେ।
ହଁ ସେ ମାଜା ମଜିଟା
ବର୍ଷା ଦିନେ ସେ ସିଏ ହଉ କି ମୁଁ ହଉ କି ଯିଏ ହଉ କେମିତିି କରିବ ବର୍ଷା ଦିନେ ବାହାରେ ବସିକି ଚୁଲି ଆଉ ଚୁଲି ପାଇଁ ଚୁଲି ଘର ଅଛି ଯେ ଚୁଲି ଘର ଅଛି। ଚୁଲି ଘରରେ ଆଜବେଷ୍ଟ ହେରା ପଡିକି ଭଲସେ ହେଇଛି ଚୁଲି ଘର। କିନ୍ତୁ କଣ ହବ ଚୁଲି ଘରେ ହେଟା ଧୂଆଁ ହଉଛି ହେଇ ଭିତରେ କଲେ।
ନା ହବନି ବିରି ଗ୍ରାଇଣ୍ଡର କରିବ ନହେଲେ ଯୋଉ ପେସାଣ ଆଗରୁ ଥିଲା।
ପେସାଣରେ ପେେଶିବ ଦେଖିବ ଫେଣେଇ ହେଇକି ଭଲ ମିଠା ଲାଗିବ ପିଠା ଟା।
ଏବେ କିଏ ଆଉ ପେଶିବ କହିଲ ଟିକେ ହେଁ ଏବେ ହେଲେ।
ଏବେ ହେଲେ ଘ ମା ଏବେବି ପେଶୁଛନ୍ତି।
ଓହୋ ମୁଁ ପେଶି ପାରିବିନି ହେ ପେଶାରେ।
ମୋତେ ଆସିନି।
ଉହୁଁ ମୋ ହାତ କଣ ହେଇଯିବ ମୁଁ ଟିକେ ବି ହେଥିରେ ବୁଲେଇ ପାରିବିନି।
ମୋ ବୋଉ କଣ କରିବ କହିଲ ଅଦରଦର ଗ୍ରାଇଣ୍ଡର କରିଦବ ତାପରେ ନେଇକି ପେଶି ଦବ ଫେଣେଇ ହେଇଯିବ ଭଲ ବଡି ପକେଇବାକୁ ହବ ପି
ହଁ ବଡି ପକେଇବା କଥା ସେମିତି ମୁଁ ମୁଁ ବି ସେମିତି କରେ ଗାଁଠି ମାନେ ଗ୍ରାଇଣ୍ଡର ଟିକେ ଦରଖଣ୍ଡିଆ କରିଦେବି ତାପରେ ପେସାରେ ଟିକେ ପେସିକି ବଡ଼ି ପକାଏ।
ହଁ ମୋ ବୋଉ ପିଠା କଲେ ବି ହେମିତି ଦରଖଣ୍ଡିଆ କରିଦବ ‌ହେମିତି ପେଶିବ ବସିକି ପେଶିବ ତାକୁ ମୋ ବୋଉକୁ ଏ ପେସା ପେଶି ପନିପରିବା କଟା କଟି ଆଉ ବେସର ପୁରା ଚିକ୍କଣରେ ବଟା ବାଟି ତାକୁ ଏଇ କାମ ତାକୁ ଭଲ ଆଇଛି।
ଶିଳରେ ସେଥିରେ ବେସର ବାଟିଲେ ନା ବହୁତ ଇଏ ହୁଅନ୍ତା।
ଆମର ସବୁବେଳେ ଶିଳରେ ଆମର ତ ଦଦା ନହେଲେ ପାଟିିକରିବେ ଗ୍ରାଇଣ୍ଡର କଲେ ନୁହଁ ମାଛ ଫାଛ ଖାଇବେନି।
ନାଇଁ ହେ।
ନା ନା ସେ ଫୋପାଡିଦେବେ ଏକଥରେ ଜାଣିଦେବେ ସିଏ। କାରଣ ବେସରା ଖଣ୍ଡ ଖଣ୍ଡିଆ ରହିବ ତାକୁ ଗ୍ରାଇଣ୍ଡର କଲେ।
ହଁ।
ପୁରା ଚିକ୍କଣ ହୋଉଛି କି ଗ୍ରାଇଣ୍ଡରରେ?
ନା ଏବେ ବି ହେଲେ ମାନେ ଶିଳରେ ବାଟୁଛନ୍ତି।
ଏବେ ବି ଆମର ଶିଳରେ ସବୁବେଳେ ମାଛ ବେସର ହେଲେ ନୁହଁ ଅଧ ବେଲ ଲାଖେ ବେସର ହବ ହେଇ ବେସର ତକ ମୋ ବୋଉ ବସିକି ବାଟିବ ସବୁ ତକ।
ଏତକ ବାଟି ପାରିବେ?
ସିଏ ହେମିତି ବସିକି ବାଟିବ ଗୋଡ ହାତ କଣ ହବ ବାଟିବ ବସିକି ଏମିତି।
ସେଇ କଥା ତ ଚିଡି ଲାଗିବ ମା ଏବେ ସବୁ ସୁବିଧା ପା। ମାନେ ଭଲ ଲାଗୁ କି ନଲାଗୁ ସତକଥା।
ମୁଁ ଏଠି କଣ କରୁଛି ବେସର ଗ୍ରାଇଣ୍ଡର କରିକି ଫ୍ରିଜରେ ଥୋଇ ଦଉଛି ଯୋଉ ଅଧଘଣ୍ଟେ ତା ଯୋଉ ବେସର ରାଇଗଣିଆ ଅଂଶ ଟା ମରିଯାଉଛି ତାପରେ ରାନ୍ଧା ରାନ୍ଧି ଯାହା କରୁଛି ଆଉ କିଛି ଲାଗୁନି ଭଲ ଲାଗୁଛି।
ତମେ କଲ ସାଙ୍ଗେ ସାଙ୍ଗେ ଗରମ ହେଇଯାଉଛି ନା।
ହୁଁ ତତଲା ଟା ଫୁଣି କଡେଇକି ଢାଳି ଦେଲା ପରେ ରାଇଗଣିଆ ହେଇଯିବ।
ହଁ ସେମିତି ତମେ ଥୋଇଦେନେ ହେଇଟା ସେମିତି ତାହେଲେ ଭଲ।
ହଁ ମୁଁ ହିନ୍ତି କରୁଛି ଫ୍ରିଜରେ ଟିକେ ସମୟ ଥୋଇ ଦୋଉଛି ତାପରେ କରୁଛି।
ଓହୋ ତାହେଲେ ଆମର ବି ଆମର ସେମିତି କଲେ ହେବ ତାହେଲେ।
ଏଇଟା ସମସ୍ତେ କେହି ଜାଣିନଥିଲେ ପ୍ରାୟ ଯାହାକୁ କହିଲେ ଆଶ୍ଚର୍ଯ୍ୟ ହେଇ ମୁଁ ଆଗ କରିକି ଅଧଘଣ୍ଟେ ଫ୍ରିଜରେ ଥୋଇଦେବି ତାପରେ ନା ତା ରାଇଗଣିଆ ଅଂଶଟା ପୁରା ମରିଯିବ ତାପରେ ବେସ ବେସର ଭଜା କର କି ବେସର
ଓହୋ ଆଉ ସେ ନାଇଁ ଠିକ୍ କଥା ଏରା। ଏମିତି କଲେ ବି ଭଲ ସେ କଣ ଗରମରେ ସାଙ୍ଗେ ସାଙ୍ଗେ ଢାଳିଦଲେ ନା ସେଥିଲାଗି ଆଗୁଆ କରିକି ରଖିଦବ।
ହଁ ଆମ ଖୁଡି ଏଇଟା ମତେ ବତେଇ ଥିଲେ।
ଆଉ ସେ ଏଇଟା ଜାଣିଛନ୍ତି ଆଉ ହଁ ଠିକ୍ ହଁ ହଁ ହଉ।